ହ୍ୟାଲୋ
ହଁ କହ କଣ?
କଣ କରୁଥିଲ?
ଏଇଠି ଛାତ ଉପରେ ବୁଲୁଛି ଆଉ।
କଣ ଏତେ ରାତିରେ ଛାତ ଉପରେ ସବୁ ବୁଲୁଛ?
ହଁ ବୁଲୁଛୁ ବା ଭଲ ଲାଗୁନି ସେଇଥିପାଇ ଛାତ ଉପରେ ବୁଲୁଛୁ ଆଉ। ଆଉ ତୁ?
ମୁଁ ଏଇ ପାଠ ପଢୁଥିଲି କଲେଜ ପାଠ ଥିଲା ତ ପଢୁଥିଲି ଆସିକି ବସିଛି। ଟିକେ ସ ପଢାପଢି ସାରିକି ଆଉ ତମେ ଖାଇସାରିଲଣି?
ହଁ ହଁ ଆଉ କଣ ସବୁ ଭଲ?
ହଁ ସବୁ ଭଲ, ତମର ସବୁ ଭଲ।
ହଁ ଭଲ ଆଉ କଣ କଣ ଖିଆପିଆ ହେଇଛି?
ହଁ ଖାଇଥିଲି କଣ ଖାଇଥିଲି ଦିନରେ ଖାଇଥିଲି ଭାତ ସନ୍ଧ୍ୟାବେଳେ ଚା ପିଇଥିଲି। ଆଉ ଖାଇଥିଲି ବରା, ପିଆଜି ଖାଇଥିଲି, ଚାଉମିିନ ଖାଇଥିଲି।
ଓହୋ
ଆଉ ଆଉ ତୁ ଆଉ ଗୋଟେ ଯୋଉ ତୋ ସାଙ୍ଗ ଯୋଉ ଲକି ଗୋଟେ ଥିଲା? ତା ମାଆଙ୍କର କଣ ଦେହ ଖରାପ୍ ଥିଲା ତା ମାଆଙ୍କର କଣ ହେଲା?
ହଁ ଭଲ ଅଛି ଏବେ।
ଓହୋ ତା ମାଆଙ୍କର ଦେହ ଭଲ ହେଇଗଲାଣି?
ହଁ ହଁ ଭଲ ହେଇଗଲା। ଆଉ କଲେଜ୍ ଯାଉଛ ଆଜି କଲେଜ୍ ଯାଇଥିଲୁ?
ହଁ ଆଜି ଯାଇଥିଲି ପା।
ସବୁ ପଢା ହେଲା?
ହଁ ଆଜି ଗୋଟେ ଅପ୍ସିନାଲ୍ ଓଡିଆ କ୍ଲାସ୍ ଥିଲା ସେଇଟା ହେଲା ଏମ ଆଇ ଏଲ୍ ଥିଲା ହେଲା ଆଉ ହୋମ୍ ସାଇନ୍ସ ଥିଲା ହେଲା ଆଉ।
ଓହୋ ଆଉ କଣ ଘର ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି ତମ ଘରେ?
ହଁ ଆମର ବି ଭଲ ଅଛି ସମସ୍ତଙ୍କର ଖାଲି ମତେ ଟିକେ ଥଣ୍ଡା ଫଣ୍ଡା ହେଇଯାଇଛି ଆଉ
ଆଉ ମେଡିସିନ୍ ଖାଉନୁ?
ହଁ ଖାଇଥିଲି କାଶ ହଉଛି କାଶ ମେଡିସିନ୍ ଖାଇଥିଲି ଥଣ୍ଡା ମେଡିସିନ୍ ସେମିତି ମୁଣ୍ଡଟାବି ବିନ୍ଧୁଛି ଆଜି ଜୋରେ ପାଗ ଚେଞ୍ଜ ହଉଛି ବର୍ଷାରେ ପୁଣି ଟିକେ ଓଦା ହେଇକି ଯାଇଥିଲି ଭାରି ରାନୀ ଦିଦି ଘରକୁ
ହୁଁ ହୁଁ।
ତା ମୁଣ୍ଡ ପାଣି ଫାଣି ବାଜିଛି ମୁଣ୍ଡରେ ମୁଣ୍ଡଟା ବିନ୍ଧୁଛି ଟିକେ ଆଉ
ଆଉ ରାତିରେ କଣ ଖାଇବ ନା ଏଇକା ଖାଇଦେଲେ କିଛି ଖାଇବେନି?
ହଁ ରାତିରେ ଦେଖିବା ରାତି ସେ ଏଗାରଟା ବେଳକୁ ଖାଇବୁ ଆଉ
ଆଉ ତମେ କଲେଜ୍ ଯାଉନ?
ନା ମୁଁ ଯାଇନାହିଁ ଆଜି ମୁଁ ଯାଉଛି ଯେ ଏମିତି ଭଲ ଲାଗୁନି ଯିବାକୁ କ୍ଲାସ୍ ତ ହଇନି ଆଡମିଶନ୍ ହେଇନି ପ୍ଲସ ଥ୍ରୀ ଯିବୁ କଣ?
ହଁ ଏବେ ତ ଗୋଟେ ଗୋଟେ ପିଲାଙ୍କର ଆଡମିଶନ୍ ଚାଲୁଛି ପ୍ଲସ୍
ହଁ ଚାଲିଛି ଆମର ଆସିନି ଆ ଚାଲୁ ଆଉ ତାପରେ ଏନୁ କଲେଜ୍ ଯାଇକିନା କଣ କରିବୁ? ବର୍ଷା ଫର୍ଷା ହଉଛି କ୍ଲାସ୍ ତ ହଉନି ପିଲା କହୁଛନ୍ତି? ଆମ ଉପର ବ୍ୟାଚ୍ ପିଲାଗୁରା କହୁଥିଲେ ଯେ କ୍ଲାସ୍ ହଉନି ଆସନି କେହି? ଆଡମିଶନ୍ ତ ହେଇନେ କଲେଜ୍ ଯାଇକି କଣ ପଢିବୁ ଆମେ?
ହଁଁ ଏଇଟା ଠିକ୍ କଥା ଆଉ ତମେ ହ ତମେ ତ ପ୍ଲସ୍ ଥ୍ରି ଫାଷ୍ଟ ଇଅର୍ ହେଲା ନା?
ହଁ।
ତମ ଦିଦିର ପ୍ଲସ୍ ଥ୍ରି ସେକେଣ୍ଡ ଇଅର୍ ହେଲା ବୋଧେ ଆଉ ଶୁଣିଥିଲି ତ ତମ ଦିଦି ତମ ଦିଦି ଭଲ ଆର୍ଟ ଫାର୍ଟ କରନ୍ତି ନା ଷ୍ଟାଟସ୍ ଷ୍ଟୋରୀ ପକାଏ।
ହଁ ତାର ସେ ଗୋଟେ ୟୁଟ୍ୟୁବ ଖୋଲିଛି।
ଓହୋ ୟୁଟ୍ୟୁବ ଚ୍ୟାନେଲ୍ ଗୋଟେ ଖୋଲିଛନ୍ତି ନା କଣ ପକଉଛନ୍ତି ସେ ଆର୍ଟ ଫାର୍ଟ ପକଉଛନ୍ତି?
ହଁ।
ହଉ ଆଉ ଆଉ ତମେ କଣ ଆର୍ଟ ଫାର୍ଟ ଶିଖିନ ନା ଶିଖୁଛ ତାଙ୍କଠୁ?
ମୁଁ ମୁଁ ଅ ମୁଁ ଏମିତିି ଶିକ୍-ଇ ଆର୍ଟ ଶିଖିଲା ମାନେ ମେହେନ୍ଦି ତ ଶିଖିବାକୁ ପଡିବ? ସେମିତି ଦି ମେହେନ୍ଦି ଫେହେନ୍ଦି ସମସ୍ତଙ୍କର କରୁଛି ତ।
ତଅ ଅଣ୍ଟା ସମ ମାନେ ଏମିତି ନଈକି ଗଲାବେଳେ ଅଣ୍ଟା ପେନ୍ ହଉଛି ନା ସେଥିପାଇଁ ମୁ ଜାଣିଶୁଣିକି ଶିଖୁନି ମୁଁ କାହିଁକି ନଈଁକି କରିବି ମୁଁ ଏବେ ମୋ ଦେହ ହାତ ବହୁତ୍ ଖରାପ୍ ରହୁଛି। ଅଣ୍ଟା ଫଣ୍ଟା ସେଯୋଗୁ ମୁଁ ସିଖୁନି।
ଆଉ ତମ ପିଇସି ଝିଅ ଯୋଉ ଥିଲା କହୁଥିଲେ ସେଦିନ କଲ୍ କରିଥିଲି ସେ ପଳେଇଲାଣି?
ନା ସେ ଅଛି ସେ ଆମେ କାଲି ଯିବୁ ଗୋଟେ ଜାଗାକୁ ତ ସିଏ ଅଛି ସେ ପଅରଦିନ ପଳେଇବ ସିଏ ଆଉ
ସେ ଏବେ ଟେନ୍ ପରୀକ୍ଷା ଦେଇଛି ନା?
ହଁ ଦେଇଛି ସେ ନୂଆ ନୂଆ କଲେଜ ଯିବ ତ
ହଁ ତାଙ୍କ ଘର କୋଉଠି?
ତାଙ୍କ ଘର ଭୁବନେଶ୍ୱର।
ସିଏ ସେଇ ଭୁବନେଶ୍ୱରରେ ପଢିବ ବଧେ ଆଉ
ହଁ ସେଇ କୋଉ ତାଙ୍କର ସେ କୋଉ କଲେଜ ଥିବ ପଢିବ ସେଇଠି ଆଉ
ହଉ।
ହଁ।
ରଖି ଦେ।